ହ୍ୟାଲୋ
ହଁ କ୍ଲିଅର ଶୁବୁଚି। ହାଲୋ ହଁ ହଁ ତମ କଥା ଶୁବୁଚି ମୋ କଥା?
ହଁ ଶୁବା ଯାଉଛି।
ହଁ ହଁ।
କଣ କରୁଥିଲ?
କିଛି ନାହିଁ ଜଷ୍ଟ ଉଠିକି ଆସି ବାହାରେ ବଇଚି। ଅଲଗା ଜାଗାରେ।
ଓହୋ ଯୋଉଠି କଥା ହୁଅ ସେଠି ନୁହଁ।
ବୁଲିିବୁ। ନା ତାଠୁ ଟିକେ ସେଇ ଛାତର ଆଉ ଉ ଦିତାଲା ଉପରୁ ଯିବାଉ ଛାତରେ ବଇଚି।
ଅହୋ ହଁ ତମକୁ କଥା ତ କ୍ଲୀ ଶୁଭା ଯାଉଛି ଆଉ।
ହଁ। କେଜାଣି ନେଟୱାର୍କ କୋଉଠୁ ମୁ ଘରେ ପକ ଯିବି ଛାତ ଉପରେ ଗୋଟେ ଟାୱାର ଲଗେଇବି।
ହଁ ଏ ଯ ଯୋଉ ନେଟ୍ ତ ଯୋଉ ପାଉଚି ଛାଡ।
ହୁଁ ତମେ କାଲି ଆସିବ ଯୋଉ ଇଏ ନବ। କଲେଜ ଯୋଉ ତମେ କଣ ସି ଏଲ୍ ସି ନାଁ କଣ ଶି ତାହେଲେ ସେ ଆଜି କହୁଥିଲା ମତେ ଆମର ବାହାରି ଯାଇଚି କାଲିଠୁ ଦି ତାରିଖରୁ ଛଅ ତାରିଖ ଭିତେରେ।
ଦି ଜଣ ପୁରା କଲେଜ୍ ରୁ
ଦି ହଁ ଆମର ଦୁଇରୁ ଛଅ ଭିତରେ ଆମ ର ହେଇଛି ଆଦିକବି ଆମ କଲେଜ୍ ରେ, ଆପ୍ଲାଏ ତ ନୁହଁ?
ଆଉ
ଆମର କଣ ମାଇଗ୍ରେସନ୍ ଆଉ ଯେଉ ଇଏଟା ଦବ, ସିଏଲ୍ ସିଏଲ୍ ସି ତ ଲେଖିନି, ମାଇଗ୍ରେସନ୍ ଆଉ ଅରିଜିନାଲ୍ ଯୋଉ ଆମ ସାର୍ଟିଫିକେଟ୍ ନୁହଁ ଯୋଉ ମାର୍କସିିଟ୍ ହଁ। ସେଇବା କଣ ଯିବ ଏ
ଉଁ ଆମେ ଯୋଉ ଯାଉଚୁ ଆମର ଗୋଟେ ଫର୍ମ ଦଉଚନ୍ତି ସବୁ କଲେଜରେ ଫିଲ୍ଅପ୍ କରିବ ତାପରେ ଦେବେ। ଠିକ୍ ଅଛି।
କେଜାଣି କଣ ମୁଁ ତ ଜାଣିନି, ଆମର ତ ଲେଖା ହୁଏ ସେ ଯୋଉ ନୋଟିସ୍ ରେ ତମେ ଅରିଜିନାଲ୍ ଆଧାର କାର୍ଡ଼, ଅରିଜିନାଲ୍ ଆଡ଼ମିଟ୍ କାର୍ଡ଼, ଅରିଜିନାଲ୍ ଆଇଡେଣ୍ଟି କାର୍ଡ଼ ତିନିଟାଙ୍କ ନେଇକି ଯିବ ଲାଇବ୍ରେରୀ କୁ। ସେଠି ତାପରେ ଦେ ହଁ କ୍ଲିୟରଆନ୍ସ ଆଣିକି ସେଇଠୁ ଦେବେ ବୋଧେ-ବୋଧେ ଆଉ।
ହଁ-ହଁ ସେ ମୁଁ ଯୋଉ କହୁନି ଫର୍ମ ସବୁ କଲେଜରେ ଫିଲ୍ଅପ୍ କରିବାକୁ ପଡିବ। କାହିଁକ ନା କେତେ ପିଲା ହେଲେଇଁ ନା ସେ କେମିତି ଜାଣିକି ଦେବେ ବୁଝିପାରୁଚ?
କେତେବଳେ ଯିବୁ ସେୟା ଭାବୁଚି କଲେଜେ ଭିଡ ଫିଡ ହବ ଦେ
ଖିବା ମାନେ ଆଜି ଧର ଫର୍ମ ଦବାକୁ ଯିବ, କାଲକି ଯାଇଁ ଆଣିବ। କାଲି ଆଣିବ ଯଦି କାଲି ଦେବେ ଭଲ କଥା, ନହେଲେ ଚାରି ଦିନ ଭିତରେ ଦଉଚନ୍ତି।
ହୁଁ।
ନାଇଁ ମୋ ସାଙ୍ଗ ଗୋଟେ କେମେଷ୍ଟ୍ରୀ ଅନର୍ସର ଗୋଟେ ଅଛି ତ ମୋ ସାଙ୍ଗଟା ଏ ଯୋଉ ଏଯୋଉ ଷ୍ଟାଟସ୍ ଦେଇନି ଯହାର ହଁ ସେଇ ଝିଅଟା ତ ଭୁବନେସ୍ୱରରେ ଯାଇଁକି ଅଛି ମୁଁ ତାକୁ କହୁଥିଲି ପଳେଇଆ ଦୁଇରୁ ଛଅ ତାରିଖ ଯାଏ ଅଛି ଯଦି ମୁଁ ତାକୁ କହିବି ନା ପଳେଇ ଆସିବ ସେଇଥିପାଇଁ ପଚାରୁଥିଲି।
ହଁ ସେ କେମେଷ୍ଟ୍ରି କୋଉଠିକା ତିର୍ତ୍ତୋଲ ର ବୋଧେ ସେ?
ହଁ ତମ ଆଦିକବି
ମୁଁ ସେୟା ଭାବୁଚି ତାକୁ ମୁଁ ତାଙ୍କୁ ଦେଖିଲା ଭଳିଆ ଲାଗୁଚି, ମୁଁ କୋଉଠି ଲେଖା ମୁଁ କେମିଷ୍ଟ୍ରୀ ଅନର୍ସ ମୋ ସାଙ୍ଗ ଅଛନ୍ତି ସବୁ ମୁଁ ଦେଖିଚି। ମୋର ଜିଓଲୋଜି।
ମୁଁ ସେ ଭାବୁଥିଲି ହିଁ। ଯି ଜିଓଲୋଜି ରଶ୍ମିତାକୁ ଜାଣିଥିବ ନାଇଁ?
ରଶ୍ମିତା ହଁ ରଶ୍ମିତାକୁ ହଁ-ହଁ-ହଁ ରଶ୍ମିତା ଦାସ୍ କେମିତି ତାର?
ସେଠି ତାର।
ହୁଁ।
ହଁ ମୁଁ ତାକୁ ଜାଣିଚି ବା।
ହୁଁ-ହୁଁ ସେଇ ଆମ ସାଙ୍ଗେରେ ଯାଏ ତ ଆଉ ଅ। ହଁ।
ନାଇଁ ହଁ ମୁଁ ସେ ଫଟୋରେ ଦେଖି ଲାଗିଲା ମୁଁ ଜାଣିଛି ବୋଲି ମୁଁ ଦେଖିଛି ତାଙ୍କୁ ବୋଧେ ଯାଇଥିଲେ ପିକ୍ନିକ୍ ଫଟୋରେ ମୁଁ ଦେଖିଛି ତାଙ୍କୁ।
ହଁ ସିଏ ମୋ ବେଷ୍ଟ ଫ୍ରେଣ୍ଡ।
ଅ ମୁଁ ପିକ୍ନିକ୍ ଫଟୋରେ ଦେଖିଛି, ମୁଁ ଏତେ ମାନେ ମୁଁ କେମେଷ୍ଟ୍ରି ଛୁଆଙ୍କ ସହ କଥା ହୁଏ ଆମ ଯିଏ ପୁରୁଣା ସାଙ୍ଗ, ମୁଁ ଥୋଡି ନା ତାଙ୍କ ସହ ସମସ୍ତଙ୍କ ସହ କଥା ହେଇଚି।
ହ ହଁ-ହୁଁ।
ମତେ ଲାଗିଲା ମୋର ଜଣେ ରାହାମ ଶିଶୁ ମନ୍ଦିରରେ ଜଣେ ସାଙ୍ଗ ଥିଲେ ପ୍ରଜ୍ଞା ସିଏ ସେମ୍ତି ଦେଖାଯାଆନ୍ତି ପୁରା। ମୁଁ କନଫ୍ୟୁଜ ଥିଲି ପ୍ରଜ୍ଞା ନୁହଁ ପ୍ରଜ୍ଞା ଅଛି ମୋ ଭଲର ଫଲସ ଅଛି କି ନାଇଁ ମୁଁ ଜାଣିନି ସିଏ ୁ ସେମ୍ ଦେଖିବ ତମେ ଦେଖ ଥକ ବୋଧେ ହଁ ତ ରଡିଟୋ ସେମ ଦେଖାଯିବ ତମକୁ ମୁଁ ଭାବିଲି ସେି ମୋର କଣ ରାାମ ପିଲାଙ୍କ ସହ କଣ୍ଟାକ୍ଟ ନହିଁ ନା ମୁଁ ଜାଣିନି ଆଉ
ହଁ ସିଏ ଭୁବନେଶ୍ଵର ଯାଇଛି ତ ତା ଦିଦି ବୋଉଙ୍କ ପାଖକୁ ଦେଖ ଆଜି କଲ କରିଥିଲି ମୁଁ କହିଲି ଏମିତି ଦିଆ ହଉଛି ତୁ ନେଇଯ ସବୁଠୁ ବେଟର ହବ
ପୁଣି ଆସିକି ତାଙ୍କୁ ହଇରାଣ ତାଙ୍କୁ କୁହ ସିଏ ଯୋଉ ଦୌଡେଇବେ ତମକୁ ହଇରାଣ କରିବେ ଆରେ ତମେ ଯଦି ପରେ ଆସି କରିବ ସି କଲେଜ ବାଲା କହିବେନି ତମକୁ ଡେଟ
ମୁଁ କହିଲି ଯିଏ ନଉ କି ନ ନଉ ତୁ ପଳେଇବୁ ତୋର ନେଇ ଆସିବୁ ଯାଇକି କହିଲା ହଁ ନହେଲେ ପଳେଇବି ତମେ ଯୋଉ କହୁଛ ନୋଟିସ ଟା ଆସିଯାଇଛି ମତେ ଟିକେ ପଠେଇଦବ ମୁଁ ତାକୁ ପଠେଇଦେବି
ହଁ ହଁ ସେ ଗ୍ରୁପ ରେ ପୁରା ଆଇଛି ମୁଁ ତମକୁ ପଠେଇ ଦଉଛି ତ ଏ ଆମ ଯୋଉ ଆଦିକ ବିଶାଳ ସେ ପ୍ଲସ୍ ଥ୍ରୀ ଗ୍ରୁପ୍ ଅଛି ଗୋଟେ ମ ଗ୍ର ହୁଁ
ହୁଁ
ଆସିଛ
ଏଇ ବୋଧେ ଏ ସଲ ସପ୍ ପାଇଁ ଏମିତି ଖୋଲା ହେଇଥିବ ଆଉ ସବୁ ଇଏର ଯାହା ସମସ୍ତଙ୍କର ଯୋଉ ଦରକାର ହଉଥିବ ଯୋଉ ନୋଟିସ ଟା ଦିଆଉଥିବ ଆଉ
ହୁଁ କଲେଜ କୁ ମାନେ ସାର୍ଟିଫିକେଟ ଆସିବା ଦରକାର ନା।
ହଉ। ସେଇଥିପାଇଁ ତ ମୁଁ ତାଙ୍କୁ ଶୀତଲକୁ କହିଲି ମୁଁ କହିଲି କାଲି ଚାଲ ସେ ଯିଏ ଯାଆନ୍ତୁ ନ ଯା ତମର ମୋର ଯିବା କେହି ନ ଗଲେ କରିକି ଆଣିକି ଆସିବା ନା ହଁ।
ହୁଁ ଶୀତଲ କହୁଥିଲା କଲି ଆଜି କଥା ହେଇଚି ତା ସହ।
ହଁ ସ କିଏ ଯାଉଛନ୍ତି ଯାଉନାହାନ୍ତି ସିଏ ଆଜି କହୁଛି କାହାଡେ ବର୍ଷା ହଉଛି କି ମେଡିକାଲ ଯାଇଚି। ଆଁ ନେଇ ଆସିଲେ ସରିଲା ନା ନାଇଁ।
ସମସ୍ତ ସମସ୍ତଙ୍କୁ ଅପେକ୍ଷା କଲେ ନିଜେ ହଇରାଣ ହବ।
ହଁ ଆମେ ଜଣକୁ ଅପେକ୍ଷା କରିୁଥିଲୁ ସିଏ ଦେଖିଲା ବେଳୁ ଆଜି ପଳେଇ ଯାଇସି ନେଇ ମାନେ କରିକି ଗଲାଣି। ଦିନଶୁ ଆଣୁ ନିହାରିକା ଯାଉ ନୁହଁ କହେନି ନିହାରିକା।
କଣ ମୁଁ ଶୁଣିଛି ନା ହଁ ହଁ।
ସେଇ ସେ ଆସି ନେଇ ପଳେଇଲାଣି।
ହଁ।
ଆମେ ଯିବୁ ଆଉ କାଲି ଆଉ ତମେ ବି କାଲି କଲେଜ ଯିବ।
ଆମେ କାଲି ଯିବୁ କଣ କରିବୁ ମୁଁ ଜାଣିନି ଏଠି ଆମ ଘର ପାଖରେ ଯଉ ଅଛି ବର୍ଷା ତାର ଆମର ଗୋଟେ ଅନର୍ସ ତାକୁ ପଚାରିବୁ କି ପିଲା କୋଉ ଦିନ କଣ ଯିବେ ସମସ୍ତେ ଏକା ବଳେ ଗଲେ ହଇରାଣ ଯୋଉ ଦିନ କିଏ ଯାଉନ ଥିବ କି ଫାଙ୍କା ଟିକେ ଥିବ ଯିବ କାଲି ଭିଡ ହବ ବେଶୀ ଆମର। ଆଜି କହିଥିଲେ ନା କାଲି କିଏ କୁଆଡେ ଥିବେ ସବୁ ଆସି ନେଇଯିବେ କହିବେ।
ଠିକ କଥା ତମେ ନେଇ ଆସ ଭିଡ ହେବ।
ହଁ କଲେଜ ଆୱାରେ କହିଛନ୍ତି ମାନେ ଆମେ ଗୋଟେ କଲେଜ ଆୱର କେତେଟାରେ ବୋଧେ ଦଶଟାରୁ ଚାରିଟା ବୋଧେ।
ହଁ।
ତାହେଲେ ଦିଟା ବେଳୁଆ ଯିବ ଆଣିକି ଆସିବ।
ଦିଟା ନଲେ ଫାଷ୍ଟ ଯ ଜଲ୍ଦି ଯିବୁ ଆଣିକି ଆସିବୁ। ପାଖେରେ ହଁ ଯ ତମେ ଡେରିରେ ଗଲେ ଚଳିବ ଆଛା ଆମେଛା ରାହାମା ଯାଇକ ଯିବୁ। ତଥାପି ଜଲଦି ହିଁ ଯିବାକୁ ପଡିବ ନା ନାଇଁ ଆସିବୁ ପୁଣି। ପାଖାପାଖି ହେଇଥିଲେ ଯାହା ହେଇଥାନ୍ତା।
ରାମା ହଁ ଶୀତଲ ପୁଣି ତ
ହଁ।
ଆଜି ତମର ବର୍ଷା ହଉଥିଲା ସକାଳୁ?
ହଁ ଆଜି ତ ଜଲଦି ବର୍ଷା ହେଇଛି କାଲି ଅପେକ୍ଷା।
କାଲି ଆମ ହଁ ଆଜି ଆମର ବି ହେଇ ଚାରିଟାରୁ ମୁଁ ଆଲାରାମ ଦେଇଥିଲି ସାଢେ ଚାରିଟାରେ ତା ପୂର୍ବରୁ ବର୍ଷା ହଉଥିଲା।
ହୁଁ ଦେଖୁଥିଲ ନା କଣ କେତେବେଳେ ବର୍ଷା ହଉଚି।
ନାଇଁ ମୁଁ ଉଠିବାର ଥିଲା ଟିକେ କାମ ଥିଲା ଆଉ ଉଠିବି ବୋଲି ଦେଖିଲା ଏଳକୁ ବର୍ଷା ହେଲା ମୁଁ ଶୋଇପଇଲି ପୁଣି।
ଉ ଭଲ କରିଚ।
ଆଉ ଶୋଇଲିି ସକାଳ ତ ହଉଚି ବର୍ଷା ଆଉ କୁଆଡେ ଯିବାର ନାହିଁ ଆଉ।
ଆଜି ବି ଜଲଦି ଛାଡ଼ିଯାଇନି କି? ଜଲଦି ହେଇଛି ଜଲଦି ଛାଡ଼ିଯାଇଚି ଆଉ।
ପୁଣି କାଲି ହେବପରା। ନ ହବାଟା ଭଲ।
ହୋଉଚି ତ ଆଉ କଣ କରିବା ଆଉ।
ହୁଁ।
ଆଉ ଆଜି କନ ଖାଇଚ?
ଆଜି କଣ ଭା ତ ଡାଲି, ମାଛ ହେଇଥିଲା ମାଛ ମୁଁ ଖାଏନି ଏ ତେ ଟିକେ ନାଗୁଁ ଖାଇଚି ଆଳୁ, ଟମାଟ, ବାଇଗଣ ପୋଡା ଚକଡା଼ ହେଇଥିଲା, ଆଚାର। ମାଛ ବାଛ, ମୁଁ ଆଇଁଷ ଛାଡିନି କମ୍ପ୍ଲିଟ ପୁରା ଛାଡିନି, ଘରେ ପାଟି କରୁଚନ୍ତି। କିନ୍ତୁ ମାନେ, ମୁଁ ଖାଲି ଖାଏ ଆଉ, ଗୋଟେ ମାଛ ଆଇଁଲେ ଫାଳେ ଏ ଖଣ୍ଡେ ଖାଏ କି ତାଠୁ କମ ଖାଏ, ମତେ ଭଲ ଲାଗିଲେ ହେଲା ଆଉ।
ମୁଁ ସେଇ ଗୋଟେ ପିସ୍ ହି ଖାଏ, ମୁଁ ଛୋ
ମତେ ମାଛ କଣ, ମୁଁ ଚି କେନ ଖାଏନି, ମଟନ ଖାଏନି, କିଛିବି ଖଏନି, ଅଣ୍ଡା ଖାଏ।
ମୁଁ ଚିକେନ, ଅଣ୍ଡା ଟା ଖାଏ, ମ ଯୋଉ ମଟନ ଟା ଖାଏନି।
ଚିକେନ୍ ବିରିୟାନୀ ଖାଏ କିନ୍ତୁ ଚିକେନ ଖାଏନି।
ବିରିୟାନୀର କଣ ଟା ଖାଅ, ଭାତ?
ଭାତଟା ଖାଲି ଖାଇବି, ତା ସହ ଅଣ୍ଡା ଖାଇବି, ହଁ ଆମେ ଶୁନଥବ, ଶୀତଲ ଆମେ ସବୁ ଖାଉ ସାଙ୍ଗ ହୋଇ ତାଙ୍କ ଘରେ ସବୁବେଳେ।
ହଁ, ଆଉ ଯୋଉ ଫାଷ୍ଟ ଫୁଡ଼୍ ଖାଇବାକୁ ଯାଅ କଣ ଖାଅ?
ଫାଷ୍ଟ ଫୁଡ଼ ତ ମୁ କିଛି ଖାଏନି, ମୋମୋ ଖାଏ। ମୋମୋ ଗୋଟେ ପ୍ଲେଟ୍ ଆନଲେ ମୋର ବଞ୍ଚିବ ଅ ହାଫ୍ ପ୍ଲେଟ୍ ଧର ଛଅ ପିସ୍ ଦେଇଥିବ ଏଇ ପାଞ୍ଚ ପିସ୍ ଦେଇଥ ମୁଁ ଦି ତିନି ବିିସ୍ ଖାଏ ମୁଁ ଖାଏନି ଫାଷ୍ଟ ଫୁଡ ମୁଁ ଖାଏନି। ହଁ ଗୋ ମୁଁ ମାନେ ଚ ଏଇ ଯୋଉ, ପକଡା଼ ଆଉ ବିରିୟା ଯଉ ଇଏ ଯଉ ଚାଉମିିନ ଫାଉମିନି ଆଉ ରୋଲ ଫୋଲ ରୋଲ ଆମ ଘରକୁ ମୁ ଆଣିକି ଆସେ। ଆମ ଘର ଲୋକ ସବୁ ଭିତର ଖାଇଏ, ମୁଁ ବାହାର ଫାଳେ ଖାଏ ଗୋଟେ ରୋଲରୁୁ। ବାହାର ଯୋଉ ମାନେ ଖାଲି ରୁଟିରେ ଅଣ୍ଡା ଲାଗିଥିବ।
ଅଣ୍ଡା ଖାଇବାକୁ ଏମିତି, ଭଗବାନ।
ନାଇଁ ଏମିତି ନୁହଁ, ମାନେ ଖାଏନି ତ ସେଥିପାଇଁ ଅଣ୍ଡା ଖାଏ।
ଅଣ୍ଡା ଟା ଖାଅ ବୋଲି ଆଉ ମାନେ ଏଟାକୁ ଖାଇଦିଅ ଆଉ।
ହଁ ଆଉ କଣ ଗୁପଚୁପୁ, ଆଇସ୍କ୍ରିମ୍, ଥଣ୍ଡା ମୁଁ ବେଶୀ ଖାଏ। ପ୍ରକୃତରେ, ହେଁ ମାନେ ଆଇସ୍ କିମି ଥଣ୍ଡା ମାନେ ମୋ ଘଲୋ ମାନେ ଆମର ଯେମତି ପିଲା ଏମିତି କହିବେ ଯେ ମୁଁ ତୁମ କୁ ଖାଇ ଜନ୍ମ କରିଚି। ମୁଁ ଏଥର ରାହାମା ଶିଶୁ ମନ୍ଦିର ଯାଉଥିଲି ନବମ, ଦଶମ ମୁଁ ଆ କେବଳ ବିସ୍କୁଟ୍ ନିଏ, ପାଞ୍ଚ ଟଙ୍କିଆ ଦଶ ଟଙ୍କିଆ ବିସ୍କୁଟ୍ ନେଇ ମୋର ସରିଯିବ। ସ କୁଲ ଟାଇମ୍, ପାଇଁ ମୋ ସାଙ୍ଗମାନେ କହିବେ ତୋ ମାମା କଣ ବିସ୍କୁଟ ଖାଇ ଜନ୍ମ କରିଥିଲେ, ତମେ ଯେ ତିକି ବିସ୍କୁଟ ଖାଉଛ। ମତେ ମାନେ କଣ କହିଲ, ପନ୍ଦର ମିନିଟ ଟାଇମ ରେ ମୁଁ ଦି ମିନିଟ ରେ ଖାଇ ସାରିଥିବି। କିଏ ବସି ଖାଇବ ଆଉ ହୁଲା ଏ ଛୋ ଛୁଆ ସବୁ ନେଇକି ଥିବେ ଖାଇବାକୁ ଯେ ଗନ୍ଧେଇବଣି ଖାଇବା ଗୋଟେ ବାଜିଲାଳୁ ନଷ୍ଟ ହେଇଯିବ, ନଷ୍ଟ ହେଇନଥାଏ। ଅ ତଟା ଅଜିବ୍ ଲାଗେ କନ୍ ହଁ। ମୁଁ ଏଇ ଛୁଆ ସବୁ ନିଅନ୍ତି ଯଉ ମ୍ୟାଗି ଫ୍ୟାଗି ଏଥକ ମ୍ୟାଗି ବି ମୁଁ ଖାଏନି। ମ୍ୟାଗି ଖାଇନିବା। ନାଇଁ ମୁଁ ମ୍ୟାଗି ଫ୍ୟାଗି ଖାଏନି ମୁଁ ଏମିତି ଆଡୁସାଡୁ ଖାଏ କିଛି ଏମିତି ପର୍ଟିକୁଲାର ଜିନିଷ ନାହିଁ, କିନ୍ତୁ ମ୍ୟାଗି ଯୋଉରା ସୁ ନର୍ମାଲ ଲୋକ ଖାଆନ୍ତି ଛୁଆ ଖାଆନ୍ତି ସେଇଡ଼ା ମୁଁ ଖାଏନି।
ଓହୋ, ମୁଁ ମତେ ବି ସେ ଚାଉମିିନ ଜମା ବି ଭଲ ଲାଗେନି, ଅଣ୍ଡା ରୋଲ ଠୁ ତ ମାନେ ଭଣ୍ଡା କଣ ଭଲଲାଗେନି ଚିକେନ ଭଲ ଲାଗେ, ମୁଁ ଖାଇବିନି ଜମା, ମୁଁ ଜମା ଖାଇପାରେନି ବେଶୀ। ଶି
ଏ ଶୀତଲ ଯୁଆଡେ଼ ଯିବୁ ଚାଉମିନ ଖାଇବ।
ନାଇଁ ଅଧା କଣ କହିଲ, ମାନେ ମୋର ଇଚ୍ଛା ଥିବ ଏ ଜିନିଷ ଖାଇବି ହେଲା। ମାନେ ମୋର ଇଚ୍ଛା ଯେ ଏ ଜିନିଷଟା ମୁଁ ଖାଇବି। କିନ୍ତୁ କଣ କହିଲ ମାନେ ଉଁ ଅଧା ଖାଇବି ଅଧା ଖାଇବିିନି ଯୋଉ ଫୋପାଡିଆକୁ ଚାହିଁବିନିି। ମୋ ସାଙ୍ଗରେ କିଏ ଯଦି ଯିବ ତାହେଲେ ସାହସ ପାଇଲା
ବିରିୟାନୀ ଆମେ ଖାଇଥିଲୁ ଆଉ କିଛି ଦିନ ତଳେ ଆର ମଙ୍ଗଳବାରେ ହେଲା। ଆଜି ବି ହୋଇଗଲାଣି ସପ୍ତାହେ ଆଠ ଆଠ ଦିନି ନଅ ଦିନି ହେଲା। ଖାଇଥିଲୁ ସାଙ୍ଗମାନେ ଚାରି ପାଞ୍ଚ ଜଣ ଖାଇଲୁ ତାଙ୍କ ଘରେ ଶୀତଲ ଘରେ। ମୁଁ ଟୋ ଟାଲି ଗୋଟେ ପ୍ଲେଟ ଫୋପାଡିଲି ଟୋଟାଲେ। ମାନେ ମୁଁ ଖାଇ ହି ପାଇଲିନି ଖାଲି ପନିର ଖାଇଛି ଦି ମୁଠା ଭାତ ଖାଇଛି। ଶୀତଲରେ ଖାଇଲେ ଗୋଟେ ଶହେ ଟଙ୍କା ନଷ୍ଟ କଲୁ।
ଉଁ
ସେଇ ସିଏ ରଖିଥିଲା ଅଳ୍ପ ବସିଥିଲତାର ରଖିଥିଲେ ତା ମାମାଙ୍କୁ ଦେଇଥିଲା ଆମେ ସବୁ ମୁ ତ ଅଇଁଠା ଫଇଁଠା କରିଦେଇ ଘାଣ୍ଟି ଘୁଣ୍ଟି ଦେଇଥିଲି ପନିର ପନିର ବାଛି ଖଇ ଥିଲି ଖାଲି।
ହୁଁ।
ପନିରଟା ମୁ ଖାଏ। ଆଉ
ସିଏ ତ କଲେଜ ଗନେ, ଚିପ୍ସ କୋଉଠି କୁୁରକୁରି କୋଉଠି ଥଣ୍ଡା।
ହଁ ସେ ଖାଏ ତାର ସବୁ ଫାଲତୁ ଖର୍ଚ୍ଚ ତା କୁ ଆମେ ଦୋକାନ ନେଇ ଯିବୁ, ସିଏ ତାର କିଣୁ ଥିବ ଆମେ ବୁଲିକି ଦେଖୁ ଦୋକାନ।
ହଁ ଖାଲି ଖାଇବା ଜିନିଷ, କିନ୍ତୁ ସେ ମୋର କିଛି ହଉ ନହଉ ମୋର ଆଇସ୍କ୍ରିମ, ଥଣ୍ଡା, କୁରକୁରି ମୁଁ କହିଲି ହଉ ସେଇ ଆକୁ ଖାଅ ଖାଲି ବସି
ମୁଁ ଆଇସ୍କ୍ରିମ ଥଣ୍ଡା ଖାଏ ଅନ୍ୟ ଜିନିଷ ଆଣେନି କୁର୍କୁରି ଫୁର୍କୁରି ଆଣେନି ଘରେ ପାଟି କରନ୍ତି ମତେ।
ଆଇସ୍କ୍ରିମ୍ ଖାଇଦେଇ ଆସେ ଏବେ ଟିକେ କଣ୍ଟ୍ରୋଲ କରିଛି ଖାଉନି ଆଉ ଆଇସ୍କ୍ରିମ ଦେହ ଖରାପ ହଉଛି ନା ବାରବାର୍।
କିଛି ତ ଖାଉନ କଣ ଖାଉଛ। ମୁଁ ତ ଶୁଣିକି କାବା ହେଲିଣି ତମକ
ନାଇଁ
ମତେ ଆଗରୁ କିଛି ଭଲ ଲାଗୁନଥିଲା। ଏବେ ଟିକେ ଟିକେ ମାନେ ସବୁ ଜିନିଷରୁ ଖାଇବାକୁ ଇଛା ହେଉଛି।
ଆଏ ମୁଁ ବାହାରୁକ କଣ ଖାଇବି କହିଲେ ଦହିବରା ଗୁପଚୁପ୍ ବାହାରେ ଜଳଖିଆ ଫଳିଖିଆ ଏଗୁରା ଖାଇଦିଏ। ଆଗରୁ ସ୍କୁ ପ୍ଲସ୍ ଟୁ ଟାଇମ୍ ରେ। ପ୍ଲସ ଟୁ ପରେ କମିଲା ଏମିତି ଜିନିଷରେ ନାଇଁ ଫାଷ୍ଟ ଫୁଡ ଖାଇପାରିବିନି ମାନେ